ଭାଇ ଜୟ ଜ ଭାଇ ଜୟ ଜଗନ୍ନାଥ।
ଭାଇ ଜୟ ଜଗନ୍ନାଥ ଭାଇ।
ଅଛନ୍ତି ଏବେ ଆପଣ।
ଆ ଏବେ ମୁଁ ବସିଛି ଆମ ସାଙ୍ଗ ମାନଙ୍କ ଥିଲେ ବସଥିଲି। ଆଉ ଆପଣ କଣ କରୁଛନ୍ତି?
ମୁଁ ତ ଏବେ ଆଜ୍ଞା ଦେହ ଟିକେ ମୋର ଖରାପ ଥିଲା ତ ଚାରିଟା ବେଳେ ଆଜ୍ଞା ବୁଲାବୁଲି କରିକି ଏଇ ବସିଛି ଘର ପାଖରେ।
ଆଚ୍ଛା ଆପଣଙ୍କର ଦେହ ଖରାପ ଥିଲା କଣ ହେଇଥିଲା ଆପଣଙ୍କୁ।
ଏଇ ଯୋଉ ଜର ତିନି ଚାରି ଦିନ ହଉଛି ତ ଏଇ ରଥଯାତ୍ରା ପାଇଁ। ଆ ଶୁଣିଥିବେ ଯୋଉ ଜଗନ୍ନାଥଙ୍କ ଜର ହୁଏ।
ଭାଇ ଟିକେ ଶୁଭୁନି ଆପଣ ଟିକେ ଜୋର
ଆ ଏଇତ ଜ ମେଘ ହଉଛି ବହୁତ ଦିନ ହେଲାଣି ତିନି ଚାରି ଦିନି ଧରିକି।
ଆଚ୍ଛା ଆଚ୍ଛା ତାହେଲେ ଆପଣ ଗୋଟେ କାମ କରନ୍ତୁ ଯଦି ଆପଣଙ୍କୁ ବହୁତ ଜର ହଉଛି ହଁ କୁହନ୍ତୁ କୁହନ୍ତୁ।
ଆଜ୍ଞା।
କୁହନ୍ତୁ କୁହନ୍ତୁ।
ଯୋଉ ମେଘ ହଉଛି ତ ସେଇଥିପାଇଁ ଟିକେ ଭିଜି ଯାଇଥିଲି ତ ସେଇଥିପାଇଁ ଟିକେ ଜର ହେଇଯାଇଥିଲା।
ହଉ ତାହେଲେ ଆପଣ ଗୋଟେ କାମ କରନ୍ତୁ ଯଦି ଆପଣଙ୍କୁ ବହୁତ ଜ୍ଵର ହଉଛି ତାହେଲେ ଆପଣ। ଆମର ମେଡିସିନ ଷ୍ଟୋରକୁ ଆସିକି ଆପଣ ଉ ମେଡିସିନ ନେଇପାରିବେ ନହତ ଯଦି ଆପଣ। ମେଡିସିନ ନ ଖାଇକି ଠିକ୍ କରିବାକୁ ଚାହୁଁଚେ ତାହେଲେ। ଗରମ ପାଣି ସେକ ଏବଂ ଚେଷ୍ଟା କରିକି ଖରା ତି । ବର୍ଷା ଦିନେ ଯେତେ କମ ହେବ ସେତେ କମ।
ଏ ତାପରେ ମା ବି ଚାରିଟା ବେଳେ ଆଜ୍ଞା ଏଇ ଯୋଉ। ଛୁନ୍ତେ ସୋରିଷ ତେଲ ଆଉ ଗରମ କରି ଯୋଉ ମାରନ୍ତି।
ହଁ ହଁ ଆରେ ଏଇଟା ତ ବହୁତ ବଡ ଭଲ ଜିନିଷ।
ଆଜ୍ଞା ସେଇଟା ଆଜ୍ଞା ମା ମାରି ଦେଇଥିଲେ ତ ଆଜ୍ଞା ବହୁତ୍ ହି ଏବେ ଭଲ ଲାଗୁଛି। ଆପଣ ସକାଳେ କେତେବେଳେ ଉଠନ୍ତି?
ହଁ ଭାଇ କୁହନ୍ତୁ। ସକାଳେ ମୁଁ ଉଠିଯାଏ ସାଢେ ଚାରିଟା ପାଞ୍ଚଟାକୁ ଉଠି ଯାଏ ଠିକ ଅଛି।
ଧାନ ଦୌଡ କରନ୍ତି ବୋଧେ ଧାନ ଦୌଡ ବୋଧେ କରନ୍ତି ଶ
ହଁ ହଁ ମୁଁ ସେଇଟା ତ କରୁ ଛୁଣୁନାହାନ୍ତି ସାଢେ ଚାରିଟା କୁ ଉଠିଲା ପରେ ମୁଁ ଗୋଟେ। ପାଖାପାଖି ତିନ ରୁ ଚାର କିଲୋମିଟର ଧାନ୍ ଦୌଡ।
ମୁଁ ବି ଇଆଡେ ଧାନ ଦୌଡ କରେ ମାନେ ସକାଳୁ ଚାରି ରୁ ଉଠିମି। ଏଁ ଛଅଟା ପଞ୍ଚା ଆଜ୍ଞା ଧାନ ଦୌଡ କରେ।
ତାହେଲେ ତମେ ଧାନ ଦୌଡ କରିଲେ ଭାଇ ଭାଇ ତମେ କୋଉ। ଗମେଣ୍ଟ ଏକ୍ଜାମ ପାଇଁ ପ୍ରିପେୟାର ହଉଛ କି।
ଆଜ୍ଞା ଏସ ଏସ ସି ପାଇଁ ଏସ
ଆଚ୍ଛା ଆଚ୍ଛା ଏସି ଏ ଟି ସି ଏସ ଜି ଟି ପାଇଁ।
ଆଜ୍ଞା।
ଆଚ୍ଛା ଆଚ୍ଛା ଏସ୍ ଏସ ଜି ଡି ପାଇଁ ତ ତମକୁ ଯା ହେଲେ ପାଞ୍ଚ କିଲୋମିଟର ଚବିଶ ମିନିଟ୍ ଭିତରେ ମାରିବାକୁ ପଡିବ।
ଆଜ୍ଞା ଏ ମାନେ ମୁଁ କିନ୍ତୁ କୋଡିଏ ମିନିଟ୍ ଭି ରେ ଆଜ୍ଞା ଚାରି କିଲୋମିଟର ପଳଉଚି ଆଁ ସେଇଟା ହିଁ ମତେ ଥକା ଟିକେ ଲାଗୁଛି।
ଆଚ୍ଛା ଆଚ୍ଛା ଆଚ୍ଛା ନାଇଁ ନାଇଁ ଚେଷ୍ଟା କରନ୍ତୁ ହେଇଯିବ ତମର ଯାହା ତୁ ମତେ ଯାହା ଲାଗୁଛି ତମେ ଯଦି କୋଡ଼ିଏ ମିନିଟରେ ଚାରି କିଲୋମିଟର ପଳଉଥିବୁ ତାହେଲେ ତମେ ବହୁତ ଭଲ ରନିଂ ମାରୁଛ। ଚେଷ୍ଟା କର ଟାଇମିଙ୍ଗ ଆଣିବାକୁ ଏବଂ ସୁସ୍ଥ ରୁହ।
ଆଜ୍ଞା ଏ ମୁଁ ଠିକ ସମୟରେ ପଳଉଚି। ଠିକ ଆଉ ଯୋଉ ପାଞ୍ଚ ମିନିଟ୍ ରେ ଆଉ ଯୋଉ ଗୋଟେ କିଲୋମିଟର ଅଛି ଆଜ୍ଞା ସେତିକି ଭିତରେ ସେଇଟା ମାନେ ଡେଲି କିନ୍ତି ଧାଇଁଲେ ଅଭ୍ୟାସ ହେଇଗଲେ ହେଇଯାଇପାରେ।
ନାଇ ନ ନ ଟିକେ ଅସୁବିଧା ହବ କାରଣ ଆପଣ ଜର ହେଇଯାଇଛି ତ ସେଥିପାଇଁ ମତେ ଲାଗୁଛି ଆ ଆପଣ ଲାଷ୍ଟକୁ ପାଞ୍ଚ ଯୋଉ ଗୋଟେ କିଲୋମିଟରଟି ଯିବାକୁ ଆପଣଙ୍କୁ ଟିକେ ଅସୁବିଧା ହଉଛି ଭାଇ ତମେ ଗୋଟେ କାମ କର ଭାଇ କଣ କହିଲେ? କାଲି ସମୟରେ ମତେ ଏମିତି ହିଁ ଖାଲି ସମୟରେ ତ ମୁଁ ପ୍ରାୟଃ ଏମିତି ବସିଥାଏ। ଟିଭି ଦେଖେ କିମ୍ବା କୌଣସି ମୁଭି ନା କୌଣସି ଫିଲ୍ମ ଦେଖିଥାଏ ଠିକ ଅଛି। ତାହେଲେ
ଫିଲିମ୍ ଆପଣଙ୍କୁ ଭଲ ଲାଗେ ତା ନା କହିପାରିବେନି?
ବର୍ତ୍ତମାନ ଆମର ଧୁରନ୍ଧର ଫିଲ୍ମଟି ଭଲ ଲାଗିଲା ନହେଲେ କେଜିଫ ଟୁ ଧୁରନ୍ଧର ଆଉ ନ ମନିହାଇଷ୍ଟ
ଆଜ୍ଞା ଏ ଏଥର ନୂଆ ବାହାରୁଚି ବହୁତ ବଢିଆ ବି ହେଇଛି। କୋ ଫିଲ୍ମ?
ଆଚ୍ଛା ତାହେଲେ ଆପଣଙ୍କୁ କୋଉ ଫିଲ୍ମ ଭଲ ଲାଗେ?
ମତେ ବି ସେଇ ଆଜ୍ଞା ଧୁରନ୍ଧର ଏତ ତ ଭଲ ଲାଗୁଛି ନୂଆ ଯେହେତୁ ଆସିଛି। ଆଗୁର ଥିଲା କେ ଜି ଏଫ୍।
କେଜିଏଫ୍ ଭାଇ ଠିକ କହିଲି କେଜିଏଫ୍ ଟା ତ ବହୁତ ଭଲ ଫିଲିମ୍।
ଆଜ୍ଞା କେଜିଏଫ୍ ଟା ଆଜ୍ଞା ସେ ଯୋଉ ଟୁ ଟା ବି ବହୁତ ବଢିଆ ହେଇଛି। ଯୋଉ ସେକେଣ୍ଡ ପାର୍ଟ ଟା ହେଇଛି ଏବେ ସେଇଟା ବି ବହୁତ ଭଲ ହେଇଛି।
ହଁ ଧୁରନ୍ଧର ମତେ ସବୁ ଫିଲ୍ମ ଗୁଡ଼ା ସେକେଣ୍ଡ ପାର୍ଟ ଟା ହିଁ ମଜା ଲାଗେ ବହୁତ୍ କାରଣ ପ୍ରଥମ ପାର୍ଟ ରେ ଆପଣଙ୍କ ପାଇଁ ସସ୍ପେନ୍ ଛାଡି ଯାଇଥିବ ତାପରେ ଆପଣ ଗୋଟେ ଦୁଇ ବର୍ଷ ତିନି ବର୍ଷଗିଲ ପରେ କିନ୍ତୁ ଧୁରନ୍ଧର ଏମିତି ହେଲାନି ଧୁରନ୍ଧର ତ ଦୁଇ ମାସରେ ପଳେଇଆସିଲା କି ପ୍ରାୟ ଫିଲ୍ମ ଦି ବର୍ଷ ତିନି ବର୍ଷ ଆପଣଙ୍କୁ ଜ ପରେ ହିଁ ଫିଲିମ୍ ଟା ରିଲିଜ କରେ ତେଣୁକରି ସସ୍ପେସ ଟା ବଢ଼ି ରହିଲେ ଫିଲ୍ମ ଗୁଡା ଦେଖିବାକୁ ଭଲ ଲାଗେ।
ଏ ଆପଣଙ୍କ ଘର ପାଖାପରେ କିଛି ଚାଷ ହୁଏ?
ଘର ପାଖାପାଖି ଆମର ହଁ ବହୁତ ଚାଷ ହୁଏ ଆମର ଗାଁ ତ ବୋଲପୁରା ଗାଁ ଆପଣ ଜାଣିଥିବେ।
ଏ ଧାନ ଚାଷ ବିଷୟରେ କିଛି କହମି ଏ କେମିତି କଣ ହୁଏ?
କୁହନ୍ତୁ ଭାଇ କଣ କହିଲେ ଶୁ
ଏ ଧାନ ଚାଷ ବିଷୟରେ କିଛି କହିମି?
ହଁ କହୁ ନାହାନ୍ତି କହୁ ନାହାନ୍ତି ଧାନ ଚାଷ ବିଷୟ
ଫାଷ୍ଟ ତ ଆଜ୍ଞା ଆପଣ ଧାନ ଯୋଉ ରଖିଥିବେ ମାନେ ବର୍ଷଠୁ ସେଇ ଧାନ ଫାଷ୍ଟ ପୁଞ୍ଜି କରି ରଖିଥିବେ ସେଇ ଧାନକୁ ଆଜ୍ଞା ଟିକେ ହଳ କରି ବିଲରେ ପକାନ୍ତି ଫାଷ୍ଟେ
ହୁଁ ହୁଁ।
ନ ମେଘ ଆଜ୍ଞା ଉପରେ କଥା ଏ ମେଘ ଯଦି ହେଲା ଭଲସେ ଆଜ୍ଞା ଧାନ ଆପଣ ତଳା ଫାଷ୍ଟ ଉଠିବ। ଏଥର ଏଇ କେଦିନ ହେଲା ଆଜ୍ଞା ଆ ମେଘ ହଉଛି ଯେହେତୁ, ଆଁ ତଳା ଏବେ ଭଲସେ ଉଠୁଛି।
ଆଛା, ଆଛା, ଆପଣ ତଳି ପକେଇଥିଲେ?
ଆଜ୍ଞା, ଏ ତଳି ପକେଇଥିଲୁ ଆମର ନା ମୁଁ ପକେଇ ନଥିଲି ଆମ ଘରେ ଯିଏ ବଡ ମାନେ ଯିଏ ମୋ ବାପା ସିଏ ଏବେ ପକେଇଥିଲେ। ଏବେ ତ ଧାନ ଭଲସେ ଉଠିଛି। ଣି କିନ୍ତୁ ଆଉ କେତେ ଦିନ ଗଲେ ଆଜ୍ଞା ତା ତଳ ମରା ହବ ତାପରେ ତ ଲୋ ରି ଆପଣ ତଳ ମାରିବେ। ଲୋକ କରି ମସ୍ ସାରିଲା ପରେ ଆପଣ ଦେଖିବେ ଯୋଉ ତଳା ମାରି ସାରିଲା ପରେ ଯୋଉ ରୁଅନ୍ତି ଲୋକ ମାନେ ଗ୍ୟାପ୍ ଟିକେ ଟିକେ ଛାଡିକି ହଁ, ସେଟା ରୁଅନ୍ତି।
ଆଚ୍ଛା, ଭାଇ ତମେ ଧାନ ବିଷୟରେ ତ କହିଲ ତମର ସିଆଡେ କିଛି ପନିପରିବା ଚାଷ ହୁଏ।
ଆଜ୍ଞା ହଁ, ମାନେ ଆମର ଘର ପାଖରେ ଯୋଉ ବାଡି ବାଡିରେ ହୁଏ ଏ ମାନେ ଯେମତି ଆମର ତାପରେ ଆମର ବାଇଗଣ, ବିଲାତି ଏ ଭେଣ୍ଡି ଏଇ ଚାଷ ଆଜ୍ଞା ହୁଏ ନୂଆ ନୂଆ ଚାଷ।
ଆଚ୍ଛା, ଆଚ୍ଛା, ତାହେଲେ ଭାଇ ତମ ର କ'ଣ
ଆପଣଙ୍କ ବାଡିରେ କିଛି ହୁଏ ନୂଆ ନୂଆ ଚାଷ?
ଆମ ବାଡିରେ ହେଲେ ବହୁତ କିଛି ଆମ ବାଡିରେ ତ କୋବି, ଟମାଟୋ
ଆଁ ହଁ, ଆମ ବାଡ଼ିରେ ବି ଆଜ୍ଞା କୋବି ଟମାଟୋ ଆଜ୍ଞା ଏଇରା ବି କରୁଛୁ। ଯୋଉ ଆପଣ ଶୁଣିଥିବେ ଯୋଉ ଶାଗ ହୁଏ।
ରେ ଭାଇ ଆମର ଶାଗ ଉତ୍ପାଦନ ହୁଏ ନାହିଁ।
ନାଇ ଆପଣ ଶାଗର ନାଆ କଣ କହିପାରିବେ?
ଆମର ମୁର୍ଣ୍ଣକା ଶାଗ ପ୍ରାୟ ଉତ୍ପାଦନ ହୋଇଥାଏ, କିନ୍ତୁ ଆମର ଶାଗ ଉପରେ ସେତେ ଧ୍ୟାନ ନାହିଁ। ଆ ମର ତ ପ୍ରାୟ ଧ୍ୟାନ ଟମାଟୋ ଏବଂ କୋବି କିମ୍ବା ସିଜନାଲ କଲରା ଏବେ ତ ବର୍ଷା ଦିନ ଆସିଲାଣି ଆମ ଗାଁରେ କଲରା ଚାଷ ବହୁତ ହୁଉ ଆଡ଼ମ୍ବନା ସହ ହୁଏ। କଲରା ଖାଇବାକୁ ତ ଭଲ ଲାଗେନି କିନ୍ତୁ କଲରା ବେପାର ଟା ମାର୍କେଟ ରେ ହୁଏ। କଲରା ଆମ ଗାଁ ରେ ବହୁତ ଉତ୍ପାଦନ ହୁଏ ତ ଆମେ ବିଭିନ୍ନ ବିଭିନ୍ନ ଜାଗାକୁ ପଠାଉ କଲରା।
କ'ଣ ଯେ ଆପଣ କହିପାରିବେ?
ହୁଁ, କଲରା କିଲୋ ଟା ପ୍ରାୟ ଗୋଟେ ଚାଳିଶ ରୁ ପଇଁଚାଳିଶ କିଲୋ ହୁଏ ଅଗ ଷ୍ଟ ମାସ ଆସିଲେ। ଏବେ ତ ଆମର ପୋଟଳ
ଏମାନେ ଗୋଟେ ବାଡିରୁୁ ଆଜ୍ଞା ଚାଳିଶ ପଇଁଚାଳିଶ କିଲୋ ହୁଏ?
ହଁ, ହୋଇଥାଏ ହୋଇଥାଏ ହୋଇଥାଏ।
ଯେହେତୁ ଆଜ୍ଞା ଅନ୍ୟ ଅନ୍ୟ ମାନେ ଗଛ ଲଗେଇଥିବେ ନା ତ କଲରା ବି ଲଗେଇ ନଥିବେ। ତ ଚାଳିଶ ପଇଁଚାଳିଶ ହବାଟା ମାନେ ଅସମ୍ଭବ ଟିକେ।
ଭାଇ ଆମେ କଣ କରୁ ହଁ ଭାଇ ଆମେ କଣ କରୁ ଆମେ ଗୋଟେ ଆମର ଅଛି ଗୋଟେ ପାଲିବାଲାତବ ସଭା ଆମର
ଆଜ୍ଞା, ଆଜ୍ଞା।
ପାଲି ବାଲା ଯେତେବେଳେ ଜାଣିଛ ତ ଯିଏ ହୋଲସେଲ ରେ ସାମାନ ବିକେ।
ଆଜ୍ଞା, ଆଜ୍ଞା, ଆଜ୍ଞା।
ତାହେଲେ ଆମେ ତାକୁ ଆମ ଗାଁ ଲୋକର ସେତେ କାହାର ଚିହ୍ନା ନାହିଁ କିନ୍ତୁ ଆମେ ବୁଲି ବୁଲି ଦେଖିଲୁ କୋଉ ଦୋକାନ ସହ ଚିହ୍ନା କରିଲୁ।
କରିବେ ଆପଣ ସେତେ ବିକି ପାରିବେ ମାନେ ବହୁତ ଇଏ ଫିଏ କରେ ଆଜ୍ଞା।
ହଁ, ମୁଁ କହୁଥିଲି କି ଆମର ପାଲି ବାଲା ସହ ଚିହ୍ନା ଅଛି ତେଣୁକରି ସିଏ ଆମକୁ ଭଲ ବା ଦରରେ ପ୍ରାୟ ଗୋଟେ ଆଫୋର୍ଡବଲ ପ୍ରାଇଜ୍ ଯାହା ଦ୍ଵାରା ଆମର ମଧ୍ୟ ଲାଭ ହବ ତାର ମଧ୍ୟ ଲାଭ ହବ। ସେଇ ଦରରେ ସିଏ ଆମ ମତେ ବିକେ।
ଆଜ୍ଞା, ଆଉ କିଛି କଣ ହଉଛି କି କନ୍ତି ମାନେ କୋବି ବିଲାତି କିଛି ବିକନ୍ତି?
ଆମର ଆଉ କିଛି ବେକ ନାହିଁ ବିକନ୍ତୁ ନାହିଁ କିନ୍ତୁ ଆମେ ପ୍ରାୟ ଯେହେତୁ ଖରାଦିନେ ଆମ୍ବ ମଧ୍ୟ ଆମର ହୋଇଥାଏ ଆମ୍ବ ମଧ୍ୟ
ଆଜ୍ଞା ଆଜ୍ଞା ଆପଣଙ୍କ ପାଖ ଆଖା ଗାଁ ରେ କିଛି ଆଜ୍ଞା ମାନେ ଯାତ୍ରା କିଛି ହୁଏ ଯେମିତି ରଥଯାତ୍ରା ଆଜ୍ଞା ବାଲିଯାତ୍ରା କିଛି ହୁଏ
ଆମର ଗୋପାଳପୁର ସମୁଦ୍ରରେ
ଆଜ୍ଞା ଆଜ୍ଞା କମିତି କଣ ହୁଏ ମାନେ କୁଆଡୁ କଣ ଲୋକ କୋଉ ସବୁ ଆସୁଛନ୍ତି ଦୋକାନ ବଜାର କଣ ପଡେ ଆଜ୍ଞା ତା ବିଷୟରେ କିଛି କହିପାରିବେ
ବାଲିଯାତ୍ରାରେ ଆମର ତ ମୁଁ ବାଲିଯାତ୍ରା ପ୍ରାୟ ସେତ ବୁଲିବାକୁ ଯାଏନି କିଛି
ଆଜ୍ଞା
ଠିକ୍ ଅଛି
ଆଜ୍ଞା!
ବାଲିଯାତ୍ରାରେ ଆମର ମୁଁ ଏତିକି ଖାଲି ଜାଣିଛି କି ବାଲିଯାତ୍ରାରେ ବହୁତ ଚାଟ ଦୋକାନ ଏବଂ ବହୁତୁ ସାମାନ କିଣିବା ପାଇଁ
ଆପଣ ବଜାରେ ଖାଇପାରୁଥିବେ ସେଇଭଳିଆ ସବୁ ଜିନିଷ ବୋଧେ
ଭାଇ
ଆଜ୍ଞା! ଯେତିକି ସବୁ ବଜାରରେ ଖାଇ ପାରୁଥିବେ ଜିନିଷ ସେଇଭଳିଆ ଜିନିଷ ବୋଧେ
ଭାଇ କଣ କହୁଛ ଟିକେ ଶୁୁଭୁନି ଆପଣ ଟିକେ ଜୋର କହୁନାହାନ୍ତି ସାଉଣ୍ଡ ଆଉଛି କିନ୍ତୁ ସାଇଜରେ ଆଉନି ଜୋରେଡ଼ୁ
ଆଜ୍ଞା! ମାନେ ବଜାରରେ ଯେମିତି ଆପଣ ଜିନିଷ ଖାଇ ପାରୁଥିବେ ଆଜ୍ଞା! ଯେମିତି ଯାତ୍ରାରେ ବି ଖାଇପାରୁଥିବେ ସେଇଭଳିଆ ଜିନିଷ ସବୁ
ହଁ, ହଁ ଯାତ୍ରାରେ ତ ଆହୁରି ଭଲ ଜିନିଷ ମିଳୁ ତ୍ରାରେ ଖାଇବାକୁ ତ ଆହୁରି ବଜାରରୁ ଭଲ ଜିନିଷ ମି ବହୁତ ଫୁଡ୍ ମଧ୍ୟ ମିଳେ ଗୋପାଳପୁର ଯେହେତୁ ସମୁଦ୍ର କୂଳରେ ବାଲିଯାତ୍ରାଟା ହୁଏ ସିପରୁ ମାନେ ବହୁତ ଚିଙ୍ଗୁଡି ଛଣା ଏବଂ ଅଣ୍ଡା ପକୋଡା ବହୁତ ବହୁତ ଜି ପନିର ପକୋଡା ଏ ବହୁତ ମଜା ମଜା ଜିନିଷ ମାଛ ଫିସ୍ ହଁ, ଭାଇ
ଆଜ୍ଞା! କେମିତି କଣ ଲାଗେ ତା ଟେଷ୍ଟ ଟିକେ କହିପାରିବେ?
ଭାଇ
ଆଜ୍ଞା! କମିତି କଣ ଟେଷ୍ଟ ତାର ଲାଗେ ଚିଙ୍ଗୁଡି ମାଛର କହିପାରିବେ?
ଚିଙ୍ଗୁଡି ମାଛ ଟେଷ୍ଟ ତ ବହୁତ ଭଲ ଲାଗେ କିନ୍ତୁ ଆପଣ ଯଦି ଚିଙ୍ଗୁଡି ମାଛ ବେଷ୍ଟ ଚିଙ୍ଗୁଡି ମାଛ ଖାଇବାକୁ ଚାହେଁ ତାହେଲେ ଆପଣ ଆମ ଗଞ୍ଜାମ ଜିଲ୍ଲାକୁ ଆସିଲେ ଆପଣଙ୍କୁ ମୁଁ ବେଷ୍ଟ ଚିକୁଡ଼ି ଚିଙ୍ଗୁଡ଼ି ମାଛ ଖାଇବି ତମ ଆପଣ ଯଦି ଇଚ୍ଛା ଥିବ ତାହେଲେ ଆମେ ଆପଣ କେବେ ଆସିବ କୁହନ୍ତୁ ଆମ ସହରକୁ ମୁଁ ଆପଣଙ୍କୁ ବେଷ୍ଟ ଚିଙ୍ଗୁଡ଼ି ମାଛ
ଆଜ୍ଞା! ଆପଣ ସହର ନା ଆପଣଙ୍କ ଗାଁ ସେଟା? ଆଜ୍ଞା! ଆପଣଙ୍କ ସହର ନା ଆପଣ ସେ ଗାଁ ଏଟା ଆପଣ ଗାଁ ରେ ସବୁ କଣ କଣ ନୂଆ ସବୁ ଜିନିଷ କଣ ବିକ୍ରି ହୁଏ ତା ବିଷୟରେ କିଛି କହିପାରିବେ?
ଆମ ଗାଁରେ ତ ବର୍ତ୍ତମାନ ଗୋଟେ ମନ୍ଦିର ପ୍ରତିଷ୍ଠା ହେଲା।
କି ମନ୍ଦିର ରାମ ମନ୍ଦିର କିମ୍ବା ଜଗନ୍ନାଥ ମନ୍ଦିର କିମ୍ବା ଶିବ ମନ୍ଦିର କି ଅନ୍ୟାନ୍ୟ କିଛି ମନ୍ଦିର?
ହନୁମାନ ମନ୍ଦିର ମନ୍ଦିର ବିଷୟରେ କଣ ହନୁମାନ ମନ୍ଦିର ପ୍ରାୟ ଆମ ଗାଁ ଲୋକ
ଆଜ୍ଞା! ହନୁମାନ ମନ୍ଦିର ଆପଣଙ୍କ ଯୋଉ ପ୍ରଣ ପଣା ସଂକ୍ରାନ୍ତିରେ ଆପଣ ହନୁମାନଙ୍କ ପାଖରେ ଇଏ ହୋଇଥିବ କିଛି ଭୋଜି ଭାତ ହୋଇଥିବ କିନ୍ତୁ ଆମର ଖିଚିଡି, ଡାଲମା
ପଣା ସଂକ୍ରାନ୍ତିରେ ଆମର ସେଥିରୁ କିଛି ଉତ୍ପାଦନ ହୁଏ ନାହିଁ।
ଆଜ୍ଞା! କିନ୍ତୁ ପଣା ବି
ହଁ,
ଆଜ୍ଞା! ମୁଁ ଏବେ ରହୁଚି ଆପଣଙ୍କ ସହ କଥା ହେଇକି ବହୁତ ଭଲ ଲାଗିଲା।
ଆଚ୍ଛା! ଆଚ୍ଛା! ହଉ ଭାଇ ଠିକ୍ ଅଛି ମତେ ବି ଆପଣଙ୍କ ସହିତ କଥା ହେଉକି ବହୁତ ଭଲ ଲାଗିଲା।